ହାଲୋ।
କଣ କରୁଛନ୍ତି?
ଏ ବସଚି।
ଆମେ ଆଜି କିଛି ଚାଷ ବିଷୟରେ କଥା ହବା ହେଲା?
ଆଜ୍ଞା।
ତମ ଆଡେ ଏବେ କି ଚାଷ ଚାଲିଚି ଧାନ ଚାଷ ବିଷୟରେ ଜାଣିଚ?
ଆଜ୍ଞା ଧାନ ଚାଷ କରି ଜାଣିଛି।
ଧାନ ଚାଷ ବିଷୟରେ ତ ମତେ ଏତେ କିଛି ଜଣା ନାହିଁ କିନ୍ତୁ ଜାଣିଛି ଖରା ଦିନ ଆପଣ ଯାଇକି ଚାଷ କରନ୍ତି
ହଁ ଖରା ଦିନେ ଆମର ଖରା ଟେ ଚାଷ ଯୋଉ ବୁଣିଆ ଧାନ ହୁଏ
ହଁ
ତାପରେ ବର୍ଷା ଦିନେ ଆମର ରୁଆ ଧାନ ହୁଏ
ହଁ ଆଉ ବର୍ଷା ଦିନେ କଣ ତଳି ପକେଇକି ପୁଣି ଯାଇକି ର
କି ପଣି ରୁଆ ହୁଏ କାଦୁଅ କରିକି ମାଟିକି ଆଉ
ହୁଁ
ତାପରେ ଇଏ ଗଲା ଆମର ଧାନ ଚାଷ ତାପରେ ଆହୁରି ଅଛି
ପରିବା ଚାଷରେ ପନିପରିବା ଚାଷରେ ଆମର ତ ଆମର ବାଡିରେ ଏମିତି ଲଗା ହୁଏ ଏ ଜହ୍ନି ଭେଣ୍ଡି କାପୁଡି ଆଉ ପାଳଙ୍ଗ ଶାଗ ବିଭିନ୍ନ ପ୍ରକାର ବର୍ଷା ଦିନ ଥିଲାଣି ଫୁଲ ଫୁଲ ଗଛ ଏମିତି ସବୁ ଲଗାଯାଏ
ଆଜ୍ଞା ଆମର ତ ନିଜ ନିଜ ଏବେ ଲଗା ହୋଇଥିଲା ଆମର କଣ କାକୁଡି କଲରା ଭେଣ୍ଡି ଜହ୍ନି ତାପରେ ପୋଟଳୁ ଭୁଡୁଙ୍ଗୁ ତାପରେ ଶକର ରଲା ଆମର ଏକର ବାଡି ତାପରେ ଆଉ ଏକର ବାଡିରେ ଥିଲା ଆମର ଗୁଆଁର ଆ ଶାଗ ବୋଇ ତାଳୁ ତାପରେ ଅନ୍ୟାନ୍ୟ ଗଛ ଯେୋଉଁ ଆମର ଧଣିଆ ପତ୍ର ଲଙ୍କା
ସବୁ ଗୁଆଁର ଖାଇବାକୁ ଭଲ ଲାଗେ କଣ ମତେ ତ ଗୁଆଁର
ଗୁଆଁର କୁ ବେସନ ରେ ଭାଜିଲେ ଆଜ୍ଞା ଭଲ ଲାଗେ ବେସନ ଆଳୁରେ
ହଁ ଆଳୁ ବିଷୟ ତମେ ନା ସବୁ ରୋଷେଇ ମାନେ ତମକୁ ଜଣା ଅଛି
ନା ନିଜର ଫସଲ ଅ ସନା ଘରକୁ ଘରୁ ପଠାନ୍ତି କଟକକୁ ମୁଁ ସେରାାକୁ ନିଜେ କରେ ଆଉ ଘରେ ଦେଖିଛି ନା ଏମତି ଆଇଟମ ଟା କରନ୍ତି ଭଲ ଲାଗେ ତାକୁ ଘରେ ଯୋଉ ପଠାନ୍ତି ଏଇ ରିସେଣ୍ଟଲି ପଠେଇଥିଲେ ଆମେ ଯଉ ଥିଲୁ ଘରୁ ରଜ ବେଳକୁ ଘରୁ ପଠେଇଥିଲ ଥିଲେ ସେ ତାଙ୍କ ନିଜେ ଗୋଟେ ପକିଂ କରିଦଥିଲେ ଯାହା ପନିପର ଥିଲା ଘରୁ ତାକୁ ମୁଁ ଦେଖିଛି ଭୁଆାନ ଏମିତି ପଠେଇ ଦେଖିଲି ଯୋଉଦିନ ଆସିଲି ସେଦିନ ଗରମ ଭାତ ଡାଲି ଆଉ ଗୁଆଁର ଙ୍କୁ ବେେଶ ରେ ଆଳୁ ରେ ଭାସିଥିଲି
ତମେ ତ ପନିପରିବା ଚାଷ ହଉଛି ପ୍ରବଳ ଖରା
ହଁ ବିଲ ଅଛି ନା ପନିପରିବା ଚାଷ ନିଜେ ଯାଇକି ବି ପାଣି ଦିଏ ଲଗା ହେଲା ବେଳେ ଯାଏ ଲଗାଏ ତୁଳା ହେଲା ବେଳେ ତୋଳେ ବି ତାକୁ ବିଲିରେ ବାପାଙ୍କ ସାଙ୍ଗେ
ତାମାନେ ତମର ଚାଷ କରାଯାଏ ମ ତମେ ଯାଉ ତମର ଭଲ ଯେମିତି କହନ୍ତି ଏ ଭଲ ପନିପରିବା ଖାଉଛ ବାହାର ପନିପରିବା ଖାଉନା ଯୋଉଡାକ ସାର ଫାର ଦେଇକି ହଉଛି
ସାର ଉପତ୍ାଦାନ ରାସନ
ରାସ୍ତାଟ ତ ସାରା ଦେଲେ ତ ଦେହକୁ ବେଶୀ ଖରାପ କର ଉଛି ଆଉ ଆମ ଦେହ କଣ ପାଇଁ ଖରାପ ବିଭିନ୍ନ ପ୍ରକାର ରୋଗ ଏଇଥିପାଇଁ ହଉଛି
ଆଜ୍ଞା
ବ୍ଲଡ଼ ବି କମି ଯାଉଛି ଆମେ ଖାଉଛେ ପ୍ରବଳ କିନ୍ତୁ ଆମ ଦେହ ବହୁତ ଖରାପ ରହୁଛି ଆଗ ଭଳିଆ ଆମର ଆଉ ବଳ ଖାଉନି ଆଉ ଆଉ ଆ ଯୋଉ ଆପଣଙ୍କ ଘର ପାଖରେ ଏମତି କିଛି ମନ୍ଦିର ଫନ୍ଦିର ଏମତି କିଛି ନାଇଁ ଦେଖ ଯିବାକୁ ଭଲ ଲାଗେ ତୀର୍ଥ ଜାଗାକୁ
ଶୁଭୁନିକି ହ୍ୟାଲୋ। ହାଲୋ।
ହ୍ୟାଲୋ।
ଶୁଭୁନି ନେଟୱାର୍କ ନାହିଁ ଆପଣଙ୍କର।
ଆଁ।
ନେଟୱାର୍କ ନାହିଁ ଆପଣଙ୍କର କି?
ଆଉ ବର୍ଷା ପ୍ରବଳ ହଉଥିଲା ତ ଟିକେ ନେଟୱର୍କ ଅଫ୍ ଡାଉନ୍ ହଉଛି ଆଉ। ମୁଁ କହିଲି ଆପଣଙ୍କ ଘର ପାଖରେ କିଛି ତୀର୍ଥ ଜାଗା ସ୍ଥାନ ଏମିତି ମନ୍ଦିର ଫନ୍ଦିର ଯିବାକୁ ଭଲ ପାଅ ମତେ ବି ଯିବାକୁ ଭଲ ଲାଗେ।
ଆମର ମନ୍ଦିର ଛି ଖରେ କପିଳାସ ତାପରେ ଏଇନା ତ ମୁଁ କପିଳାସ ଗଲା ପରେ ଅ କପି ଆମ ଢେଙ୍କାନାଳ ହେଲା ବେଳକୁ ତାପରେ ଘଟଗାଁ ରହିଲା ପାଖରେ ଯାଜପୁର ରେ। କପିଳାସ ତାପରେ କଟକରେ ବି ରହିଲା ଆମ କଣ ଧବଳେଶ୍ଵର? ତାପରେ ଏକରେ ଆମର ଚଣ୍ଡି ମନ୍ଦିର। ତାପରେ ଏକରେ ଆମର କଟକ ଗଲା ଭୁବ୍ କଟକ ରହିଲା ମାନେ ଫେଣି ଯିବୁ ହାରି ଆମର ଏକରେ। ଅ ଭୁବନେଶ୍ଵର, ଲିଙ୍ଗରାଜ। ସବୁ ମନ୍ଦିର ଅଛି ସେଣେ ଯାଉ ଆଉ ତାପରେ ସତ୍ସଙ୍ଗ।
ତ ଏଇଠି ସମସ୍ତେ ଯାଉଛନ୍ତି ଦେଖିବାକୁ।
ଆଜ୍ଞା ମିନି କେଦାରନାଥ ଆଜ୍ଞା।
ହୁଁ କପିଳାସ ମୁ ବହୁତ ଥର ଯାଇଛି କପିଳାସ ଭଲ ଲାଗେ ଯିବାକୁ।
କପିଳାସ ଯାଇଛନ୍ତି ଶିଖର ଉପର ପୁରା ଉପରକୁ ଯାଇଛନ୍ତି।
ନାଇଁ ଏତେ ଉଚାକୁ ଯାଇନୁ। ଏକା ଏନ୍ତୁଡ଼ି ସାଳ ଯାକେ ଯାଇଛି ତାଠୁ ମୁଁ ଅଧିକ ବାଟ ଯାଇନି।
ସୀତା ଏନ୍ତୁଡି ଶାଳ ଅକେ
ହଁ। ତା ତାଠୁ ଅଧିକା ଆଉ ଚଢିକି ଯାଇପାରୁନି ଡର ଲାଗେ ଏତେ ବାଟ ଚଢିକି ଗଲା ବେଳକୁ। ସେମତି ଜଙ୍ଗଲ ଜଙ୍ଗଲ ପୁରା ପାହାଡ ଉପରକୁ ପାହାଡ ଉପରକୁ ଏମତି ପାହା ମାନେ ଏମିତିଆ ପ୍ରାକୃତିକ ଦୃଶ୍ୟ ଆଉ କୋଉଠି ଦେଖିବାକୁ ମିଳିବ ଏବେ ତ ପାହାଡ ଫାଡ ସବୁ କାଟିକି ସବୁ ଧ୍ୱଂସ କରି ସାରିଲାଣି।
ଆଜ୍ଞା କଣ କରିବା ଆଉ ଗଛ ପତ୍ର କାଟିକି ଯି ବଳ କଲେଣି ଗଛ କୋଉଠି ଲଗେଇବାର ନାହିଁ ଗଛ ଖାଲି ଯାହା କାଟି ଦଉଛନ୍ତି ମଣିଷ ଜୀବନ ଆ ଆଜିକାଲି ଗଛ ଥିଲେ ହିଁ ବୃକ୍ଷ ହିଁ ଜୀବନ ଲୋକ ଜାଣି
ହଁ ବୃକ୍ଷ ହିଁ ଜୀବନ ଗଛ ଦ୍ଵାରା ମାନେ ଆମେ ନିଃଶ୍ଵାସ ପ୍ରଶ୍ଵା ସ ନେଇ ପାରୁଛେ ଗଛ ମାନେ କେତେ ଅଙ୍ଗାରକାମ୍ଳ ଗ୍ୟାସ କୁ ଶୋଷଣ କରୁ କିଛି ମାନେ ମୁଖା ଲୋକ କିଛି ଜାଣିପାରୁ ନାହାନ୍ତି ରୋଡ ରାସ୍ତା କଡରେ ଯଦି ଗଛଟେ ଲଗଉଛନ୍ତି ସେ ଗଛ ଗାଁ ଲୋକ ନେଇକି ତାକୁ ଜାଳେଣୀ ସହିତ ବ୍ୟବହାର କରିଦଉଛନ୍ତି।
ଆଜ୍ଞା।
ଆଉ କଣ ଏଇ ସବୁ ଚାଲିଛି ଖାଲି ରାସ୍ତାରା ଉପରେ ରାସ୍ତା ତିଆରି ଚାଲିଛି ପ୍ରବଳ ଗରମ ସେ ଏ ଏ ଏବର୍ଷ ମାନେ ଏତେ ଗରମ ହୁଁ। ଗରମରେ ଲୋକ ମାନେ ଅଂଶୁଘାତ ହେଇଗଲା ମୁଁ ତ ଭାବିଲି ମୁଁ ମରିଯିବି ମାନେ। ଦେହ ମାନେ ଏମିତି ଲାଗିଲା ସେ ଗରମ
ଆଜ୍ଞା ଗରମ ନା ମୁଁ ଯାଏ ଯେତବେଳେ ବସଷ୍ଟାଣ୍ଡ ଲାଇବ୍ରେରୀ କି ସେ ଲାଇବ୍ରେରୀରୁୁ ଧ ମୁଁ ଖରା ହୁଏ ନା ଛୁଆ ବି ଯାଆନ୍ତି ହାରି ଏଠୁ ଲାଇବ୍ରେରୀରେ ହଁ ସେଣ୍ଟ୍ରାଲ ଲାଇବ୍ରେରୀ ଥିଲେ ସେଣ୍ଟ୍ରାଲ ଏସି ଲାଗିଥାନ୍ତା ଏଠି ଖାଲି ଫ୍ୟାନରାକ ଏଠି ଫ୍ୟାନ ବି କାମ କରୁନି ଏମିତି ଗରମ ହୁଏନି ମାନେ ଅଧିକ ପିଲା ହେଇଯାଆନ୍ତି ଭେଣ୍ଟିଲେସନ ବି ହୁଏନି।
ଏସି ଅ କେତେ ଏସି ସେଇଡ଼ା ହେଲା ଫାଟି ଯାଇଚି ବ୍ଲାଷ୍ଟ ହେଇଯାଇଚି ଉଁ ଆଉ କେ ତ ଏସିି ମାନେ ଗଛ ଲଗେଇବନି କହିବ ଆମେ ଏସି ଲଗେଇଦବୁ। କେମିତି ଆଉ ଫ୍ୟାନ ପବନ ଫ୍ୟାନ ପବନ କଣ କୋଉଠୁ ଟାଣିବ ଫ୍ୟାନ ପବନ। ଗଛ ତ ଯଦି ନଥିବ ସବୁଥିର ମୂଳ କାରଣ ହେଲା ଆମେ ଗୋଟିଏ ଏ ବା ମାନେ କଁ କୁ ସନ୍ତାନ ଜନ୍ମ କରିବା ଅପେକ୍ଷା ଗୋଟିଏ ଗଛ ଲଗେଇଦବା ଶହେ ଗୁଣ ଭଲ। ଆଜି ଗୋଟେ ଆମ୍ବ ଗଛ ଲଗେଇଦେଲେ ତା ଛାଇ ତଳେ ବସିବା।
ତା ଛାଇ ତଳେ ବସିକି ତା ଫଳ ଖାଇବା।
ଖାଇବା ତା ଫଳ ବିକ୍ରି କରିକି ଆମେ ବି ଚଳିପାରିବା। ଆଉ ଗ ମାନେ ସେ ଗଛ ଟା କେତେ ଆମର ଲାଭରେ
ଆଜ୍ଞା।
ର୍ଷା ଯେମିତି ହୋଉଚି ମାନେ ବୋହୁତୁ ବଢିଆ ଲାଗୁଚି ପୁରା ଥଣ୍ଡା ଥଣ୍ଡା ଲାଗୁଛି। ଆଉ ତାପରେ ଗଛ ଗୁରା ପୁରା ସବୁଜ ସବୁଜ ରେ ପୁରା ଭରି ଯାଇଛି। ସବୁ ଜିମା ଭରା ଗଛ । ଆଉ ଆଉ ଖାଇବାରେ ତ ଉଁ ସବୁଠୁ ଭଲ ଖାଇବା ହେଲା ଜେମିତି କହନ୍ତିନି କୋଳୋଥୋ ଡାଲି କୋଳୋଥୋ ଡାଲି ଦେହ ପାଇଁ ପୁରା ଜେ
ନାଇଁ ଆଜ୍ଞା ଆମ ଘରୁ ମୁଁ ଯୋଉଦିନ ଆସିଲି ଆମର ବିରି କୋଳୋଥୋ ନିଜର ଚାଷ ହୁଏ। ଘରେ ତାକୁ ଭାଜିଲେ ବିରି କୋଳୋଥ ଭାଜିିକି ତାକୁ ରଗଡିକି ଯୋଉ ଫାଳିକିଆ କରିକି ତାକୁ ପାଛ ହୁଁ ଫା ଫାଷ୍ଟ ଭଜିଲେ ଭାଜିକି ତାକୁ ପାଛୁଡି ମୁଛୁଡି ଗୋଟେ ଡବାରେ ପୁରେଇକି କୋଳୋଥୋ ଡବେ ବିରି ଡବେ। ତା ଡାଲି ଆମେ ମଝିରେ ମଝିରେ କରୁ ବିରି କୋଳୋଥୋ ଡାଲି ମସ୍ତ ଲାଗେ।
ମତେ ବିରି ଡାଲି ଏତେ ଭଲ ଲାଗେନି କିନ୍ତୁ କୋଳୋଥୋ ଡାଲି ମତେ ବର୍ଷା ଦିନେ ଖାଇବାକୁ ବୋହୁତ
କାଲି କାଲି ଆମେ କରିଥିଲୁ କୁଳଥ ଡାଲି ଖଟା ଆଉ ଆଳୁ ପକେଇକି। ନାଇଁ ଆଜ୍ଞା ଆଳୁଟା ପକେଇଲେ ବିରି ଡାଲି ଆମର କୋଳୋଥୋ ଡାଲଟା ପାଲେସିଆ ଟିକେ ହୁଏନି ଆଳୁ ଟା ପକେଇଲେ ଡାଲିଟା ପାଲେଶିଆ ଲାଗେ। ନା ମୁଁ ଆଳୁ ପକେଇ ନଥିଲି। ଏତେ ଦିନେ ଆଇିଲି ମୁଁ ଘରେ ଫୋନ କରିଥିଲି ଘରେ କହିଲେ କଣ ତକାରି କରୁଛ ମୁଁ କହିଲେ କୋଳୋଥ ଡାଲି ବ କୋଳୋଥ କରିବି ନା କୋଳୋଥୋ ଟା ଆଳୁ ଛାଡିନୁ ମୁଁ କହିଲି ନା ତ ମୁଁ ଆଳୁ କେବେ ପକାଏନି ନା ଆଳୁ ଦେଖି ତୁ ପକୋଉନୁ ତୋତେ ଟିକେ ପାଲସଆ ଲାଗୁନି ଆଉ ପକା ପାଲସିଆ ଟିକେ ଲାଗିବ।
ନା ପାଲସିଆ କାହିଁ ଲାଗିବନି ଡାଲି ପୁରା ସିଝି ଯାଇଥିବ ଆମର ଯୋଉ କହନ୍ତି ଘୋଟା ଉଁ ଗୁଁ ଗ୍ରାଇଣ୍ଡର କଲେ ତା ଟେଷ୍ଟ ଲାଗେନି କାରଣ ଥଣ୍ଡା ହେଲା ପରେ ଗ୍ରାଇଣ୍ଡିଙ୍ଗି କରିଦେଲେ। ସେ ବି ଭଲ ହବ କିନ୍ତୁ ଆମର ଯୋଉ ଘୋଟା ଅଛି ସେ ଘୋଟାରେ ଯଦି ଆମେ ଘୋଟି ଦବା ପୁରା ଭଲକି ସିଏ ପାରଲସିଆ ହବ ଆଳୁ ପକେଇଲେ ତା ଟେଷ୍ଟ ଏତେ ଭଲ ଲାଗେନି। କିନ୍ତୁ ବାହାରେ ଯୋଉମାନେ ରୋହୁଚନ୍ତି ସେ କୋଉଠୁ ଆଣିବେ ଘୋଟା ଯେନ୍ତି ହସ୍ ଷ୍ଟେଲେ ପିଲାମାନେ କୋଉଠୁ ଆଣିବେ।
ଆଜ୍ଞା ଆଉ ସିନା ହଷ୍ଟେଲେ ପିଲାମାନେ ଆଉ କଣ ଖାଇବେ ପିଇବେ କୋଳୋଥୋ ଡାଲି କି ଆମର ଯିଏ ନିଜେ ଇଏ କରୁଛନ୍ତି ସିଏ ଚାଷ ବାସ ସିଏ ନି ସେ କରନ୍ତି ସିଏ ହିଁ ଖାଇବେ ଆମର କୋଳୋଥୋ ଡାଲି ବିରି ଡାଲି। ହଁ କି ହରଡ, ମୁଗ, ଚଣା
କୋଳୋଥୋ ଡାଲି ଖାଇବେ ଯେ କୋଳୋଥୋ ଡାଲି ଏମିତି ବି ଖାଇପାରିବେ କୋଳୋଥୋ ଡାଲିକି କଣ କରିବେ ନା ତାକୁ ପୁରା ଧୋଇ ଧାଇ ସଫା କରିକି ତାକୁ ଗୁଣ୍ଡ କରି କି ନେଇକି ରଖିଥିବେ ଖାଲି ପାଣିରେ ମିଶେଇକି ଗୋଟେ କହନ୍ତିନି କୋଳୋଥୋ ଅଟା ଡାଲି। ସେଟା ଖାଇବାକୁ ମତେ ଜମା ଭଲ ଲାଗେନି ଆଉ ତମ ବାଡ଼ିରେ ସାରୁ ଲଗାଇ ହୁଏ।
ସାରୁ ଏମିତି ତ ଆମର ଲଗା ହୁଏନି କିନ୍ତୁ ଆମ ଅଜା ଘର ଲଗା ହୁଏ ତାଙ୍କ ଅ ସାରୁ ଲଗାଏ ପ୍ରତିବର୍ଷ ମୁଁ ଯାଏ ଅଜା ଘରୁ ଯେତେ ବେଳେ ବୁଲି ସେତେବେଳେ ସାରୁ ଧରିକି ଆସି ନଏଲେ ମାଉସୀ ଘର ସାରୁ ଲଗା ହୁଏ ତାଙ୍କ ଗାଁ ରୁ ଧରିକି ଆସେ।
ତମର କଣ ନଈ କୂଳ ପାଖ କି ତମ ଘର।
ହଁ ଆମର ନଈ ଆମ ଗାଁ ଦେଇକି ନଦୀ ଟେ ଯାଇଛି। ବ୍ରାହ୍ମଣୀ ନଦୀ।
ଆଛା ଆମର ବି ସେମତି ଆମ ଗାଁ ଲାଷ୍ଟ ମୁଣ୍ଡରେ କଣ। କୁହନ୍ତି ବ୍ରାହ୍ମଣୀ ନଦୀ ଯାଇଛି ବେଶୀ ବଡ ନୁହଁ ଛୋଟ ଆକାରରେ ଶାଖା ଭଳିଆ ତାର। ଅ ମାନେ ସଂକୀର୍ଣ୍ଣ ହେଇକି ଯାଇଛି ଛୋଟ। ହଁ ଆମ ଏରିଆ। ଏରିଆ ଏରିଆ ତମ ଏରିଆ କିଛି କହିବା ଦରକାର ନାଇଁ। ଖାଲି ସେମିତି କଥା ହୁଅ ଘର ଏରିଆ କହିବା କଣ ଦରକାରେ।
ଆଜ୍ଞା ଆଜ୍ଞା।
କହିଦେବି କି।
ହଉ ଆଜ୍ଞା ମୋର ଏକ ପସେଣ୍ଟ ରହିଲା ଦଶ ମିନିଟ ହେଲା। ହା ଲୋ। ହା ଲୋ।
ବିର ଦେଖି କଣ କହିଲେ।
କଇଲୀ ମୋର ଏକ ପସେଣ୍ଟ ଆଜ୍ଞା ରହିଲା।
ଏଇଟା ଲାଷ୍ଟ ଟାଇମ୍।
ଆଜ୍ଞା।
ହଉ ଆଉ ଆଉ କଣ କୁହନ୍ତୁ। ଶୁଭୁଛି।
ଏବେ ତ ଆମର କଟକ ରେ ବାଜି ଯାଉଛି। ଶଙ୍ଖ ଚାରିଆଡେ ଜୋଉ ପୂଜା ହଉଛି ଆମର ଛାତ ଉପରେ ଚଉରା ତାଙ୍କର ଅଛି ନା।
ଶଙ୍ଖ ପୂଜା ମାନେ ମୁଁ ଜାଣିନି ଶଙ୍ଖ ପୂଜା କେମିତି ହୁଏ।
ନା ନା ଯୋଉ ଶଙ୍ଖ ପୂଜା ନୁହେଁ ଆମର ଯୋଉ ଛାତ ଉପରେ ଚଉରା ରଖି ନାହାନ୍ତି କି।
ହଁ।
ସେ ଚଉରା ରଖିଛନ୍ତି ସମସ୍ତେ ଏଇନା ପୂଜା କରିବେ ଛାତ ଉପରେ ଏ ଶଙ୍ଖ ବାଜେ ଚାରି କରେ ଶଙ୍ଖ ପୁରା ବାଜେ।
ହଁ ହଁ। ସନ୍ଧ୍ୟା ବେଳେ ଯୋଉ ସନ୍ଧ୍ୟା ଆଳତୀ କରନ୍ତି ସନ୍ଧ୍ୟା ଦିଅନ୍ତି। ହଁ ଯାହା ହେଲେ ସକାଳୁ ସନ୍ଧ୍ୟା ବେଳେ ଘରେ କଣ ବାହାରେ କଣ ତୁଳସୀ ଗଛ ପାଖରେ। ସନ୍ଧ୍ୟା ଦବା ଦକାରେ ଖାଲି ଖାଇ ପିଇ ଦେଇକି ଶୋଇ ପଡିଲେ କଣ ହବ ଭଗବାନ। ଆମେ ପୂଜା କରିବା। ଦରକାର ଗୋଟେ ସକାରାତ୍ମକ। ଠିକ ଅଛି କଥା ହେଇକି ଭଲ ଲାଗିଲା ହଉ।